ହଁ ବନ୍ଧୁ ଜୟ ଜଗନ୍ନାଥ।
ଆଉ କେମିତି ଅଛ?
ହଁ ସେମିତି ଅଛି ଆଉ ଆପଣ କେମିତି ଅଛନ୍ତି?
ମୁଁ ତ ଭଲ ଅଛି ଏଇ ଏବେ ଗୋଟେ ଗଛ ମୂଳରେ ବସିଛି।
ଆଚ୍ଛା ଗଛମୂଳରେ ବସିବା ଭଲ।
ହୁଁ ଗଛରେ ଆମର ଅମ୍ଳଜାନ ଦଉଛି ନା ତ ଏଠି ଆମେ ବସିଲେ ଭଲସେ ନିଶ୍ୱାସ ନେଇ ହଉଚି। ଶାନ୍ତିରେ ବସି
ଆଜ୍ଞା ଆଜ୍ଞା ତାପରେ ବି ଏବେ ଯୋଉ ଖର ଗରମ ଖରା ହଉଛି ଗଛ ତଳେ ବଶିବାଠୁ ଆଉ ଆରାମଦାୟକ କିଛି ନାହିଁ।
ସେ ଏହା ଥଣ୍ଡା ପବନ ଏଠି ସବୁ ଚଢେଇ ମାନେ ଯୋଉ ସ୍ୱର କରୁଛନ୍ତି। ତାଠୁ ଭଲ ଆଉ କଣ ହେଇପାରିବ କି।
ଆଜ୍ଞା ଆଜ୍ଞା ଠିକ୍ କଥା।
ଆଉ ଗଛ ବିଷୟରେ ଆପଣ କଣ ଜାଣିଛନ୍ତି ଆଉ?
ଆଜ୍ଞା।
ଗଛ ବିଷୟରେ ଆଉ କଣ ଜାଣିଛନ୍ତି ଆପଣ?
ଗଛ ବିଷୟରେ କଣ କହିବି ଗଛ ବିଷୟରେ କହିବାକୁ ଗଲେ ସମୟ ସରିଯିବ କିନ୍ତୁ ଗଛ କଥା ସରିବନି ବନ୍ଧୁ।
ବନ୍ଧୁ ତମେ ଭାରି ମଜା କଥା କହୁଛ। ଗଛ ବିଷୟରେ ଦେଖ ଗଛ ଆମର କଣ ଜୀବନର ମାନେ କହିବାକୁ ଗଲେ ଆମେ ବଞ୍ଚିଛନ୍ତି ହି ଗଛ ଛ ପାଇଁ ତମେ କହୁଛ ତମେ ଏତେ କଥା କହିବ କିଛି ଗୋଟେ ତ କୁହ।
ଆଛା ଗଛଠୁ ଆମେ ଫଳ ଫୁଲ ସବୁ ପାଉଛେ ଫଳ ଖାଉଛେ ଗଛର ତା କାଠକୁ ଆମେ ସବୁ କାମରେ ଲଗଉଛେ ଜାଳେ ହିଁ ପଡୁଛେ ଆଉ କଣ କରିବା।
ସେଇୟା ଗଛ ବିଷୟରେ ଛୋଟବେଳେ କେତେ ରଚନା ଲେଖୁଥିଲେ ଆମେ।
ଛୋଟବେଳେ ସବୁ ଲେଖୁଥିଲେ ଏବେ ଆଉ କିଛି ଲେଖୁନେ।
ସେଆ ଯାହା ହେଲେ ବଡ଼ ହେଲେ ତ ହବ ଆଉ।
ଆଜ୍ଞା।
ଆଉ ତାହେଲେ ଦେଖନ୍ତୁ ଆପଣ ଏବେ କୋଉଠି ଅଛନ୍ତି କହୁନାହାନ୍ତି?
ଘରେ ଅଛି, ଆଉ କୋଉଠି ରହିବି?
ଆସନ୍ତୁ, ମୁଁ ପା ଏଇ ଗଛ ତଳେ ବସିଚି, ଆସନ୍ତୁ ଦି ଜଣ ବସିକି ଏଇଠି ଗଛ ବିଷୟରେ ଗୋଟେ ଚର୍ଚ୍ଚା କରିବା ଆଉ।
ଆପଣ କେମିତି ଗଛ ତଳକୁ ଡାକୁଚନ୍ତି, ଭଲରେ
ଭଲ ମଜା କଥା ଗୁଡା କହୁଚନ୍ତି ବନ୍ଧୁ। କେବେ ଆସନ୍ତୁ ଗଛ ତଳେ ବସିକି ଗୋଟେ ଚର୍ଚ୍ଚା କରିଲେ, ଦେଖନ୍ତୁ କଣ ହବ? ଆମେ ଦେଖନ୍ତୁ ଗଛରେ ଆମେ ଘର ତିଆରି କରୁଚନ୍ତି କିନ୍ତୁ ସେ ଘରେ କଣ ଶାନ୍ତି ଅ ଅଛି, ଯେମିତି ଘର ବାହାରେ ଆସିକି ଗଛ ତଳେ ବସିଲେ ହବ?
ହଁ, ପ୍ରାକୃତିକ ଜିନିଷ ଆଉ କୃତ୍ରିମ ଜିନିଷ ଏମିତି ତ ପାର୍ଥକ୍ୟ ରହିବ ହିଁ।
ସେଇଆ ସେଇଆ, ତାପରେ ଗଛରୁ ଯ ଧର ତମେ ଗଛ ତଳେ ଗୋଟେ ବସି ଚ, ତମକୁ ଭୋକ କଲା, ତମେ କଣ ଆଉ ଘରକୁ ଯିବ କି? ସେଇ ଗଛ ଉପରେ ଚଢିଯିବ
ଗଛ ଓପରେ, ଚଢିବା କାହିଁକି, ଆ ଗଛରେ ପ୍ ମନକୁ ମନକୁ ପଡିଯିବୁ ଆଉ।
ହଁ ସେମିତି ଟେକା ବି ଦିଟା ମାରିକି ଫଳ ତୋଳି ହୁଏ, ଆପଣ ଜାଣିଥିବେ? ତାପରେ ଫଳ ଟା ଆଣି ଡାଇରେକ୍ଟ ଗଛରୁ ଖାଇଲେ, ଯୋଉ ଶାନ୍ତି ସିଧାସଳଖ ଗଛରୁ ଆଣି ଯୋଉ ଫଳ ଖାଇବ ତାର ଯୋଉ ସ୍ଵାଦ, ସେ କଣ ବଜାରରୁ ଆଣିଥିବା ଫଳର ସ୍ୱାଦ ଥାଏ।
ଆଜ୍ଞା ଆଜ୍ଞା, ଠିକ୍ କଥାଟିଏ କ
ତାପରେ ଦେଖିବାକୁ ଗଲେ, ଆମର କହିବାକୁ ଗଲେ, ମଣିଷ ବଞ୍ଚିଛି ହିଁ ଆଜି ଗଛ ପାଇଁ। କାହିଁକିନା ମୂଳରୁ ଯେବେ ମଣିଷ ପୁରା ଆଦିବ ମାନବ ଥିଲା, ସେ ସମୟରୁ ସେ ଗଛର ସାହା ନେଇକି ଆସୁଚି, ଆପଣଙ୍କୁ କଣ ଲାଗୁଚି?
କଣ ଲାଗୁଛି ମାନେ ଆପଣଙ୍କୁ ବି ତ ସେୟା ଲାଗୁଥିବ ନା, କି ଆଦିବ ମାନବରୁ ଆମ ସାଙ୍ଗରେ ଆମ ଗ ଗଛ ବି ବଞ୍ଚିକି ଅଛି କିନ୍ତୁ ଦେଖନ୍ତୁ ମଣିଷକୁ ଟିକେ କଣ ବଡ଼ ହେଲା, ସେ ପୁରା ଗଛକୁ କାଟି ଧ୍ଵଂସ କରିଦେଲା।
ମଣିଷ ଗୁଣ ସେଇଆ ସ୍ଵାର୍ଥପର ମଣିଷ ଇଏ, କହିଲେ କଣ କହିବ? ଟିକେ, ଟିକେ କଣ ଉପରକୁ ଉଠିଗଲେ ତଳୁ ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ସେ ଭୁଲିଯିବ, ପାଦ ଧୂଳି ବୋଲି ସେ ସାଇଡ୍ କରିଦବ।
ସେଇୟା ତ, ଖାଲି ଗଛ ଉପରକୁ ଚଢିଗଲେ ଗଛ ତଳ କାଟି ଦଉଚନ୍ତି।
ଆଜ୍ଞା, ସେ ଜାଣି ପାରୁନାହାନ୍ତି କିନ୍ତୁ ଉପରକୁ ଚଢିବାକୁ ହେଲେ ତଳ ଜିନିଷ ଦରକାର୍।
ସେଇଟା ତ କଥା। କିନ୍ତୁ ଯଦି ଆପଣ ଗଛର ତଳ କାଟିଦେବେ, ଉପରକୁ ଚଢି ଯାଇଥିବେ ତାପରେ ଗଛଟି ପଡିଲା, ଆପଣ କଣ ଆଉ ବଞ୍ଚିବେ କି?
ସେଇଟା ତ କଥା, ନର୍କକୁ ବି ଆପଣ ଯାଇପାରନ୍ତି। ସ୍ଵର୍ଗରେ ଖାଲି ଥୋଡି ଯାଏ, ମାନେ ସ୍ଵର୍ଗରେ ତମେ ଖାଲି କଣ ଯାଇପାରିବ କି?
ନାଇଁ। ମୁଁ ବି ତ ନର୍କକୁ ଯିବିନି ମୁଁ ଜାଣିଚି, ଆପଣ ନିଶ୍ଚିିତ ଭାବରେ ନର୍କକୁ ଯିବେ।
ହଁ, ଆପଣ ନର୍କର କଥା କୁହନ୍ତୁନି? କାହିଁକି ନା, ଆମେ ଦେଖିବାକୁ ଗଲେ, ମାନେ ନର୍କକୁ ଯିବା ତ ଭଲ କଥା ନୁହେଁ ନା, ସମସ୍ ଆମେ ଚେଷ୍ଟା କରିବା କି, କେମିତି ଆମେ ସ୍ଵର୍ଗକୁ ଯିବା, ବୁଝିପାରୁଚନ୍ତି?
ଆଜ୍ଞା।
ନର୍କରେ ଯାଇ କଣ ମିଳିବ ଯେ? ସ୍ଵର୍ଗରେ ସିନା ଗଲେ ପ୍ରାପ୍ତି ସ୍ଵର୍ଗ ପ୍ରାପ୍ତି କଲେ ସିନା ତମେ ଆପଣ ଭଲସେ ବଞ୍ଚି ପାରିବେ ଆଗକୁ।
ଏଇ ଟପିକ ଏବେ ଛାଡନ୍ତୁ ଅଲଗା କଥା ହେବା।
ଆଜ୍ଞା। ଆଉ ଆପଣ ଯୋଉ ବସ୍ତ୍ର ବି ପିନ୍ଧିଛନ୍ତି ଆଜି ସେଇଟା କାହା ଦେହରେ ତିଆରି ଆପଣ କହୁନାହାନ୍ତି। ନିଜେ କୁହନ୍ତୁ।
ବସ୍ତ୍ର ସେଇ ଗଛର ମୋର ତନ୍ତୁରେ ତିଆରି।
ସେଇୟା ତ ଗଛରୁ ହି ଯାହା ସବୁ ତିଆରି ଗଛରୁ ହିଁ ତିଆରି ଆପଣ ଆଜି ଯାହା ଖାଉଛନ୍ତି। ମାଂସହାରୀ ହୁଅନ୍ତୁ କି ଆପଣ ଶାକାହାରୀ ହୁଅନ୍ତୁ ଯାହାବି ଖାଉଛନ୍ତି ସବୁ ସେଇ ଗଛର ଦାନ। ଆପଣ ଫଳ ଖାଇଲେ ବି ଗଛରୁ ଆସୁଛି ଆପଣ ଯଦି ଆଜି ଗୋଟେ କୁକୁଡା ଖାଉଛନ୍ତି ସେ ସେ ବି ଗଛ ଖାଇକି ବଡ ହଉଛନ୍ତି ବୁଝିପାରୁଛନ୍ତି ତ?
ଆଜ୍ଞା ଆଜ୍ଞା କୁକୁଡା ତ ଆପଣ ଖାଆନ୍ତି ମୁଁ ଖାଏନି।
ମୁଁ ତ ସେମତି ଦେଖିବାକୁ ଗଲେ ଖାଇବାରେ ତ ମୁଁ କୁକୁଡ଼ା ର ବହୁତ କିଛି ଖାଏ। କୁକୁଡା ଖାଏ କୁକୁଡା ଅଣ୍ଡା ଖାଏ ଆଉ ଆପଣ କଣ ଖାଆନ୍ତି ନା କି?
ମୁଁ ମୁଁ ବି ଖାଏ ମୁଁ କଣ ମନା କରୁଚି ମୁଁ ଖାଏ ବୋଲି ମୁଁ ସବୁ ଖାଏ।
ନାଇଁ ନାଇଁ ମତେ ଲାଗିଲା କି? ଆପଣ ମନା କଲେ ତ ସେଇ ଲାଗି ପଚାରିଦେଲି ଆଉ।
ଜିକ ଅାର୍
ହ ତାପରେ କୁକୁଡା ବି ସେମିତି ଦେଖିବାକୁ ଗଲେ ଆପଣ କୁକୁଡାକୁ ଛାଡି ଆଉ କଣ କଣ ଖାଆନ୍ତି?
ଆଉ କୁକୁଡ଼ା ଅଣ୍ଡା ଖାଏ ଛେଳି ଖାଏ ସବୁ ଏସବୁ ଖାଏ ଆଉ।
କେବେ ଛେଳିକୁୁ ଛାଡି ମେଣ୍ଢା ଖାଇଛନ୍ତି?
ନାଇଁ ମେଣ୍ଢା ମୁଁ ଖାଇନି ଆଉ ଆପଣ ଗୋଟେ କଥା ଜାଣିଛନ୍ତି?
କଣ କହୁନାହାନ୍ତି?
ବୃକ୍ଷ କେବଳ ପ୍ରାଣୀଙ୍କର ସହା ସହାୟ ହୋଇନଥାଏ ସେ ମଧ୍ୟ ସେମାନଙ୍କର ଜୀବ ଜୀବନ ଜୀବିକାର ମାଧ୍ୟମ ହୋଇଥାଏ।
ହଁ ସେଇଟା ତ ଠିକ କଥା କାହିଁକି ନା ଗୋଟେ ପ୍ରାଣୀକୁ ବଞ୍ଚେଇବା ଲାଗି ବୃକ୍ଷ ହିଁ ଦରକାର କାହିଁକିନା ବୃକ୍ଷ କ୍ଷ ତାକୁ ଅମ୍ଳଜାନ ଦଉଚି ଖାଦ୍ୟ ଦଉଚି ଘର ଦଉଚି କେତେ କଣ ଦଉଚି। କିନ୍ତୁ ଆମେ ଖାଲି ସେ ପ୍ରାଣୀ ମାନଙ୍କୁ ଧରିକି ପ୍ରାଣୀ ମାନଙ୍କୁ ଧରିକି ଆମେ ତାଙ୍କୁ ଖାଇ ଦଉଛନ୍ତି ଖାଲି।
ଆଜ୍ଞା।
ସେଥିଲାଗି ତ ପ୍ରାଣୀମାନେ ଆମକୁ ଦେଖିଲେ ଡରି ଯାଉଛନ୍ତି।
ଯେମିତିକି। ଏ ବାାରୁଛି। କୁକୁର ତ ଆପଣ ଦେଖ କୁକୁର ତ ଆପଣଙ୍କୁ ଦେଖିଲେ ଡରଛ
ହଁ କୁକୁର ତ ଡରୁଛନ୍ତି ଯେ କିନ୍ତୁ ମୁଁ କୁକୁର ଖାଏନି ମତେ ଖାଲି କୁକୁଡ଼ା ଭଲ ଲାଗେ।
ଆଜ୍ଞା।
ମୁଁ କୁକୁଡାର। ଅ ଚର୍ବି ଖାଇଦିଏ ମୁଁ କୁକୁଡାର ଚମଡା ଖାଇଦିଏ କୁକୁଡା ର ମୁଁ କୁକୁଡ଼ା ଟି ଭଲ ଲାଗେ ଖାଇବ ଲାଗି ବୁଝିପାରୁଥିବେ ମୁଁ ମାଂସହାରୀ ନା।
ସେତିକି ସେତିକି ଆଦି ମାନବର ବାସସ୍ଥାନ ଥିଲା ବୃକ୍ଷ ତଳ ବା ଘର୍ଣ ଅରଣ୍ୟ ଆପଣ ଜାଣିଥିବେ।
ଆଜ୍ଞା ଆଜ୍ଞା ହଁ ମୁଁ ସେଇଟା ତ ମୁଁ ଜାଣିଚି। ତାପରେ ଦେଖିବାକୁ ଗଲେ ବୃକ୍ଷ ମାନେ ଆମର କଣ? ସେ ଆଦିବ ମାନବ ମାନଙ୍କୁ ବଞ୍ଚେଇକି ଆଣିଥିଲେ। ତାପରେ ଏବେ ଦେଖନ୍ତୁ ସେଇ ଆଦିବମାନବ ମାନେ ବଡ ହେଇଗଲେ ଆଗେ କଣ କାଟିଲେ?
ବୃକ୍ଷ କୁ ହିଁ କାଟିଲି।
ସେଇଆ ସେ ଯାହା ପାଇଁ ବଡ ହେଥିଲେ ତାକୁ ହିଁ କାଟିଥିଲେ।
ଆଜ୍ଞା ମଣିଷ ତ କେବେ ମଣିଷ ପାଖରେ ମାନ ଅଭି କଥା ନାହିଁ କଣ କରିପାରିବ।
ସେଇଆ ଆଉ ଛାଡ ମଣିଷଙ୍କ କଥା ଏଇ କମ ମିଳିବ? ଆଉ ଆପଣ ତାହେଲେ ଆପଣ ନିଜେ କହୁନାହାନ୍ତି ଆପଣ ଯୋଉ ଘରରେ ରହୁଛନ୍ତି ସେଇଟା କଣ ଆ ପଣ ବୃକ୍ଷ କାଟି କରିନାହାନ୍ତି କି?
ଆଜ୍ଞା ଆଜ୍ଞା।
ସେଇଆ ତାପରେ ଅ ବୃକ୍ଷରୁ ଯାହା ମନେ ପଡୁଛି ମୋର। ଆପଣ କେବେ ଜଙ୍ଗଲ ଆଡକୁ ବୁଲିବାକୁ ଯାଇଛନ୍ତି?
ହଁ ଯାଇଥିଲୁ ଆମର ଗଣେଶ ପୂଜା ଆଡେ ଆମେ ଯାଇଥିଲୁ।
ହଁ ମୁଁ ବି ସେଇ ସମୟରେ ଥରେ ଯାଇଥିଲି ଏବେ କିନ୍ତୁ ଆଉ ଜଙ୍ଗଲ ଭିତ ଭିତରକୁ ଯାଇ ହଉନି କାହିଁକିନା ସେଠି ସବୁ ବାଘ ଭାଲୁ ବୁଲୁଛନ୍ତି।
କେବେ ଯାଇଥିଲି ତାପର ତ ଆଉ ମୋର କେବେ ଉ ଉନ୍ନତ ହଉ ଉନ୍ନତି ହଉନି ସବୁବେଳେ ତ ଉନ୍ନତି ହେଇଚାଲଚି।
ଆପଣଙ୍କର ଏବେ ଟିକେ ଭାଗ୍ୟର ଦୁଃସମୟ ଚାଲିଛି କଣ କହିବା?
ଟିକିଏ ମତେ ଲାଗୁନି ତ ଟିକିଏ।
ନାଇଁ ମତେ ତ ଟିକେ ହିଁ ଲାଗୁଛି।
ନା ମତେ ଟିକେ ଲାଗୁନି ମତେ ଲାଗୁଛି ସବୁ ପୁରା।
। ଆପଣ ଅଧିକା ଭାବୁଛନ୍ତି ବୋଲି ଆପଣଙ୍କୁ ଅଧିକା ଲାଗୁଛି କିନ୍ତୁ ଦେଖିବାକୁ ଗଲେ ଟିକେ ହିଁ ଲାଗୁଛି।
ହଉ ହଉ।
ତାପରେ ତାପରେ ଆପଣ ଯୋଉ ଜଙ୍ଗଲ କୁ ଯାଇଥିଲେ ସେଠି କାଳେ ମୁଁ ଶୁଣିଲି କି ବାରା ବାହାରିଛି।
ଆଜ୍ଞା ଆଜ୍ଞା ଆମ ଭାଗ୍ୟ ହେଲା ଆମକୁ ବାରା ସେଇଥିପାଇ ଦେଖା ଦର୍ଶନ ଦେଇନାହାନ୍ତି। ନହେଲେ ଆମେ ଆଉ ଫେରିକି ଆସିନଥାନ୍ତୁ।
ସେଇଟା ବି ଠିକ କଥା କାହିଁକି ନା ବାରଗଜଣେ ଯେତେବେଳେ ଆସି ଗୋଟେ ମାରିବ ସେ କଣ ଆଉ ଛାଡିବ କି? ସେ ତ ଗଢେଇ ପଢେଇ ମାରିବ ଆପଣ ଯୋଉ ହିସାବରେ ପାହାଡ ଉପରକୁ ଯାଇଥିଲେ ସେଇ ହିସାବରେ ତଳକୁ ବି ଆସିଥାନ୍ତେ।
ଆଜ୍ଞା ଆଜ୍ଞା ସଠିକ କଥା।
ସେଇଆ ତ ତାପରେ ପାହାଡରେ ଯାଇଁ କଣ ଦେଖିଲେ?
ପାହାଡ କଣ ଶଖିବି ପାହାଡରେ ଚଢିକି ଯାଇଛୁ କେତେ ବଡ କଥା।
। ସେଇଟା ତ ମୁଁ ତ ଉପରକୁ ଯାଇଥିଲି ଭାବିଥିଲି ଗଛ ଦେଖିବି ଉପରକୁ ଯାଇଁ ଦେଖିଲା ବେଳକୁ ତଳେ କିଛି ନାହିଁ। ସବୁ ଗଛ ଗୁଡାକ କଟି ଯାଇଛି।
ଆଜ୍ଞା।
ଆଉ ତାହେଲେ କେବେ ଆସନ୍ତୁ ଦି ଜଣ ମିଶିକି ଯିବା।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
ଆଜ୍ଞା କେବେ ଗୋଟେ ପାହାଡ ଗଲେ ସିନା ଭଲ ଲାଗିବ।
ଆ ଆଉ ଛାଡ଼ନ୍ତୁ ଆମେ ଆଉ କେବେ ଯିବା? ଏବେ ସମୟ ସମାପ୍ତି ହେଲାଣି ମୁଁ ରଖୁଛି।
ଆଜ୍ଞା ଆଜ୍ଞା।